ହାଲୋ
ନମସ୍କାର ମ୍ୟାଡ଼ମ୍ ହାପି ରଜ ମ୍ୟାଡ଼ମ୍।
ଆଜ୍ଞା ଆପଣଙ୍କୁ ମଧ୍ୟ ରଜର ଅନେକ ଅନେକ ଅଭିନନ୍ଦନ।
ଆଜ୍ଞା। ଆଜ୍ଞା ତ ଆଜି ରଜରେ କଣ କେମିତି ସ୍ପସିଆଲ କିଛି ହେଇଥିଲା ଘରେ?
ଆଜ୍ଞା ଆଜ୍ଞା ସ୍ପେଶାଲ ହେଇଥିଲା କିନ୍ତୁ ବା ମୁଁ ଯାହାବି କରିଥାନ୍ତି କିଛି ଟିକେ ମନ ଦୁଃଖ ଥିଲା ବୋଲି ଅଧା କାମ କରିଛି ଆଉ ଯୋଉଟାକି ସଖାଳ ଉଠିକି ମାନେ ଧର ପିଠା ପଣା କୁହନ୍ତୁ ଆପଣ ଖାଲି ଧର ମୁଆଣ୍ଡି ପିଠା ଖାଲି କଲି ଆଉ ମତେ ଟିକେ ପୋଡ଼ ପିଠା ମୁଁ କେବେ ପ୍ରସ୍ତୁତ କରିନି ଏ ଖାଲି ମୁହାଣ୍ଡି ସେଥିପାଇଁ କରିଥିଲି ତାପରେ ଚକୁଳି ପିଠା ଅ ସଖାଳୁ ସଖାଳୁ ମାନେ ଭୋର ଭୋରୁ ତାସହିତ ମଟର ତରକାରୀବି କରିଥିଲି ଖାଇବା ପାଇଁ ଘରେ ହେଲାକି ଆଉ ଯେମିତି ଯୋଉ ଆଜି ଟିକେ ରବିବାର ଥିଲାତ ସେଥିପାଇଁ ଆମିଷବି ମଧ୍ୟ ଆସିଥିଲା ଖାଇବା ପାଇଁ
ଆଜ୍ଞା।
ଆପଣଙ୍କର ଆଜି କଣ ହେଇଥିଲା ଆଜ୍ଞା ଆ ମୁଁ କହିଲି ଆପଣଙ୍କର ଆଜି କଣ ହେଇଥିଲା ଖାଇବା ପାଇଁ?
ଆଜ୍ଞା ଆମର ସେମିତିତ ରଜରେ ରଜରେତ ପିଠା ମେନ୍ ତ ଆମର ସେମିତି ପୋଡ଼ ପିଠା ହେଇଥିଲା ଚକୁଳି ପିଠା ହେଇଥିଲା ଆଉ ବାକି ରାତିକି ଅଲଗା ପିଠା ହବ ଆଉ ରାତିରେତ କଣ ଭାତ ଖାଆନ୍ତିନି ତରାତିରେ ଆଉ ଯାହାପି
ରାତିରେ ଆପଣ ମ୍ୟାଡ଼ାମ ପିଠାତ ହୁଏ ଛଣାଛୁଣି କିଛି ସେମିତି ହୁଏନା ନାହିଁ? ନା ଯେହେତୁ ସେତବେଳେ ମଧ୍ୟାହ୍ନ ଭୋଜନରେ ଆମିଷ ଖାଇଥାନ୍ତି ଟିକେ ତେଲ ଜିନିଷ ଟିକେ ଖାଇବାକୁ ମାନେ ଇଚ୍ଛା ହୁଏନି ନା ସେମିତି କିଛି ନା ହୁଏନି?
ନା ସେମିତି କିଛି ନାହିଁ ତ ଅ ହବ ଯଦି ତରାତିକି ଯାହା ଅଲଗା ପିଠା ହବ ନହେଲେବି ଅଛି ଚିକେନ ହେଇଛିତ ତଚକୁଳି ଚିକେନବି ଖାଇଦବୁ ହେଇଯିବ।
ହଁ ରାତି ରାତିରେ ହେଲେ ହଁ ଆଉ ମୁଁ ମ୍ୟାଡ଼ାମ୍ କହିଲିକି ଏ ରା ରଜରେ ଆପଣ ଯୋଉ ସଜବାଜ ଆପଣ କଣ ଆମର ଅଛି ଏପଟରେକି ଝିଅ ମାନେ ଯୋଉ କୁହନ୍ତୁ ରଜ ହେଲା ମାନେ ତାର ପୂର୍ବ ଦିନ ଧର ହାତରେ ମେହେନ୍ଦୀ ଲଗେଇବେ ବା ଆମର ଯୋଉ ଡ୍ରେସ୍ ହେଲା ଧର ଚୁଡ଼ି ହେଲା ଯାହାକି ଜିନିଷ ଆମେ ରଜ ଜରେ ଯୋଉଟେ ଝିଅଟିଏ ପିନ୍ଧଥିବା ସଜିତ ହେବା ପାଇଁ କୁହନ୍ତୁ ବା ସଜେଇ ହବା ପାଇଁ ସବୁ ଜିନିଷ ଗୋଟେ ଜାଗାରେ ଏକତ୍ରିତ କରିକି ରଖିଥାନ୍ତି। ହେଲାକି ଧର ତାପର ଦିନ ଗୋଟେ ଝିଅ ମାନେ କୁହନ୍ତୁ ଗାଧେଇ ସାରିଲା ପରେ ବା ସ୍ନାନ କରିସାରିଲା ପରେ ଯଉ କୁହନ୍ତୁ ଆ ମାନେ ନୂଆ ଡ୍ରେସ୍ ପିନ୍ଧି ଆସୁଥିବା ଗୋଟେ ଛୋଟ ଛୁଆବି ମଧ୍ୟ ଆଁ ପିନ୍ଧି ଆସୁ ତାପାଦ ଅଳତା ଲଗେଇବା ହୋଉ ହୁଅନ୍ତୁ ବା ଡ୍ରେସ୍ ପିନ୍ଧବା ଜଣେ ଜଣେ ଅଛନ୍ତି ଛୋଟ ଛୁଆଙ୍କ ମାନଙ୍କୁ କୁଙ୍କୁମବି ଯୋଉଟା ଆପଣ କୁହନ୍ତୁ ଲଗେଇ ଦିଅନ୍ତି ବା ଚନ୍ଦନ ଟିପା ଆକାରରେ ଲଗେଇ ଦିଅନ୍ତି। ତ ଲଗେଇକି ପିଠା ନୂଆ ପିଠା ଯୋଉ ଖାଆନ୍ତି ମାନେ ଯୋଉ ରଜରେ ଯୋଉ ପିଠା ସବୁ ହୁଏ ପୋଡ଼ ପିଠା ହେଲା କୁହନ୍ତୁ
ଆଜ୍ଞା ରଜହିଁ ସଜବାଜ ତରଜରେ ହିଁ ରଜ ପୂର୍ବ ଦିନ ଯୋଉ ମେହେନ୍ଦୀ ହେରିକା ଲଗା ହେଇ କି ଲଗେଇଥିଲି ତାପରେ ଆଜି ସକାଳୁ ଗାଧେଇ ସାରିଲା ପରେ ଅଳି ତା ନୂଆ ଡ୍ରେସ୍ ପିନ୍ଧା ହେଲା ଅଳିତା ନେଲ୍ ପୋଲିସ ସବୁ କିଛି ଲଗା ଲଗି ହେଇ ମ ପୁରା ସଜବାଜ ହେଇ ସାରିଥିଲୁ ତାପରେ ଫଟୋ ଫଟୋ ଉଠେଇଲୁ ଉୁ ଆଜ୍ଞା ଫଟୋ ଉଠେଇକି ଆଜ୍ଞା।
ଖେଳିବାକୁ ସବୁ ସା ସେଠି ଯୋଉ ଥିବେ ଝିଅ ମାନେ
ଆଜ୍ଞା ଆଜ୍ଞା ଆମରତ ଏଇଠି ଅ ରଜ ମହୋତ୍ସବ ପଡୁଛିତ ଏଇ ଆପଣ ଦେଖିଥିବେ ରଜ ପାଗ ସୀନା ଏବେ ଦେଇଛି କିନ୍ତୁ ତଥାପି ଗୁଳୁ ଗୁଳିୁ ଯୋଉ ଲାଗୁଛି। ତ ସେଥିପାଇଁ ଆମେ ସନ୍ଧ୍ୟା ବେଳକୁ ଆଜ୍ଞା।
ଗରମରେ ଟିକେ ବି ବୁଲିବା ପାଇଁ ଟିକେ କମ ଇଚ୍ଛା ହଉଥିବ ହଁ କିନ୍ତୁ ଯୋଉଠି ଦୋଳି ଲାଗିଥିବ। ପଛରେ ତ ଗଛ ମାନେ ବଡ ବଡ ଗଛରେ ଲାଗିଥିବ ବା ସେଠି ଟିକେ ଛାଇ ଜାଗା ଥିବ ଗଛ ବୃକ୍ଷ ଯୋଉଠିଥିବ। ସେ ଜାଗାରେ ଲାଗିଥିବ କି ଆପଣଙ୍କର ପାଲ ହଉ କି କପଡା ହଉ ବା କୁହନ୍ତୁ ସେଇଟା ଲାଗିଥିବ ତବେ ସମସ୍ତେ
ନା ଆମେ ଆମର ନା ମ୍ୟାଡମ ଆମର ଏଠି ରଜ ମହୋତ୍ସବ ଯୋଉ ପଡୁଛି ତା ଆମର ପୁରା ଗୋଟେ ବିରାଟ ବଡ ପଡିଆରେ ହିଁ ସେ ରଜ ମହୋତ୍ସବ ପଡୁଛି। ତ ସେଇଠି ଦୋଳି ଯାହା ପୁରା ଆଜ୍ଞା ଆଜ୍ଞା ତ ସେ ଏଠି କୁଆଡୁ ଗଛ ଆସିବ ପଡିଆରେ ହିଁ ହଉଛି ଆଉ ଆମର ପୁରା ମୀନା ବଜାର ହେରିକା ପଡୁଛି। ଆଉ ଆମ ଯୋଉ ରଜ ପାଇଁ ଯୋଉ ଦୋଳି ପଟା ଦୋଳି କୁହନ୍ତୁ ସେସବୁ ବି ମଧ୍ୟ ପଡୁଛି ପୁରା କୋଡିଏଟା ଦୋଳି ପଡି ସେଠି ସମସ୍ତେ ଯାଇକି ଫ୍ରିରେ ଖେଳି ପାରିବେ କିନ୍ତୁ ବାକି ଯୋଉ ଆଜ୍ଞା।
ରେ ବାବା ମାନେ ଆପଣ ଯୋଉ କହିଲେ ଫ୍ରି ରେ ଖେଳିପାରିବେ ବା ମାଗଣାରେ ଆପଣ ଯୋଉଟା କହିଲେ। ଖେଳି ପାରିବେ ସେ ଯୋଉ ଦୋଳି ହଁ ସେ ଯୋଉ ଦୋଳି ଦୋଳି ଯୋଉ ହୁଏ ଆପଣଙ୍କର କଣ କଣ ଯୋଉ ଗାଁ ର ଯୋଉ ଲୋକମାନେ କି ଯୋଉ ପୁଅ ମାନେ ଥିବେ କି ଝିଅ ମାନେ ଅନ୍ୟ ଭାଇ ମାନଙ୍କୁ ଲଗେଇକି ବା କହିକିଣି। ସେଇ ଦୋଳି ଗୁଡିକ ଲଗାନ୍ତି ନା କେମିତି କଣ ଲାଗେ ନା ଗାଁକୁ କିଏ ଲୋକ ଆସିକି ମାନେ ଦୋଳି ଲଗାନ୍ତି ପଇସା ନେଇ କି ଯାଆନ୍ତି।
ନା ଇ। ଏଇଟା ଯୋଉ ଏରିଆରେ ହୁଏ ତ ଆମର ଆମ ଘର ପାଖରେ ତ ଯୋଉ ଏରିଆରେ ହୁଏ ତ ସେଠି ହିଁ ସେଟା ତାର ଯେତିକି ଲୋକ ଥାଆନ୍ତି ସିଏ ତାଙ୍କର ସେଇ ଗାଁ ପିଲା ମିଶିକି ହିଁ ସବୁ ପଇସା କଲେକ୍ସନ କରନ୍ତି ଆଉ ତ ସେଠାକାର ଅଞ୍ଚଳର ଅଞ୍ଚଳର ଯୋଉ ହେଡ
ଆଜ୍ଞା ଆଜ୍ଞା ଆପଣ କହିଲେ କି ଆପଣଙ୍କର ଗୋଟେ ବଡ ପଡିଆରେ ହୁଏ, ଲୋକମାନେ ଏକତ୍ରିତ ହୁଏ। ଆମର ଆଜ୍ଞା ମ୍ୟାଡମ କଣ କହିଲେ ଆମର କୁହନ୍ତୁ ମୋର ବାପଘର ଜାଗାରେ ସେଠି ମାନେ ବହୁତ ଗୁଡେ ଆମର ବାରି ଅଛି ଯୋଉଟା କି କୁହନ୍ତି ଆମ୍ବ ବାରି। ହେଲା କି ସବୁ ଦେଖିବେ ଆମ୍ବ ବାରେ ବର୍ତ୍ତମାନ ତ ସହଯେ ଖରା ଦିନ। ସେ ଯୋଉ ବାଡିରେ ବିଭିନ୍ନ ପ୍ରକାର ର ଆମ୍ୱ ଗଛ ଅଛି। ହେଲା କିି ଆମ୍ବ ବାରିରେ ମାନେ ଆମର ଦୋଳି ଲାଗିଥାଏ ହେଲା। ଆମର ଯୋଉ ଭଉଣୀ ମାନେ ସମସ୍ତେ ରହିଲେ ଆମର ଜଣେ ମୋର ବଡ ଭଉଣୀ ଅଛନ୍ତି ସିଏ ଆମର ଭାଇଙ୍କୁ ଜ ଲଗେଇକି ଯେମିତି ହେଲେ ଦୋଳି ଗୋଟେ ଲଗେଇବେ। ଦୋଳି ଲଗେଇଲେ ସବୁ ଭାଇ ଭଉଣୀ ମାନେ ସମସ୍ତେ ସେଇଠି ଆମର ଦୋଳି ଖେଳୁ। ତା ସହିତ ଦୋଳି ଖେଳିବେ ବୋଲି କିରୀ ଆମ୍ବ ତ ସରିବା ଟାଇମ ହେଇଗଲାଣି ସମୟ ଆସିଲାଣି ତଥାପି ଗଛରେ ଗୋଟେ ଗୋଟେ ପଡି ଥିବ, ଦୋଳି ଖେଳିବା ସହିତ ଆମ୍ବ ବି ଆମକୁ ମିଳେ। ଖାଇବାକୁ ତାପରେ ଆଉ ଗୋଟେ କଣ ହୁଏ କହିଲ ଅ ସେ ସେ ସବୁ ଜିନିଷ ହୁଏ। ସେଠି ଆମର ଯୋଉ ରଜ ପାନ ହେଲା ବା ଯେହେତୁ ଟିକେ ଖରା ଅଧିକ ହଉଛି ନା ଅଧିକ ଖରା ହଉଛି ସେଠି ଆମର ଯୋଉ ଆପଣ କୁହନ୍ତି ଦହି ପଣା ବା ଯୋଉ ଗୋଟା ଘୋଳ ଦହି କୁହନ୍ତୀ, ସେଇଟା ବି ଯାଏ ଭୋଜି ଭାତର ବି ଆୟୋଜନ ଆଜ୍ଞା ଆଜ୍ଞା ସେ ସବୁ ହେଥାଏ ତା ସହିତ ତ ଭୋଜି ଭାତର ଆୟୋଜନ ମଧ୍ୟ ହୋଇଇଥାଏ ଆମର। ଆଉ ଆପଣଙ୍କର ଭୋଜି ଭୋଜି ହୁଏ ଆଜ୍ଞା।
ଆଜ୍ଞା ଆଜ୍ଞା ତ ଏ ବର୍ଷ ଆମର ସେମିତି କିଛି ହେଇନି ତଥାପି ଆର ବର୍ଷ ଆମେ ଆଉ କଥା ହେଇକି କରିବୁ ଯେତେ ସାଙ୍ଗସାଥି ମିଶିକି ସମସ୍ତେ ଭୋଜି କଲେ ହିଁ ଏକାଠି ବହୁତ ମଜା ଲାଗେ ମଜା ବି ହୁଏ ମଧ୍ୟ ଏବେ ଆ ଅପେକ୍ଷା ବି ଗାଁ ରେ ମଧ୍ୟ ଆଜ୍ଞା।
ଆଜ୍ଞା ମୁଁ କହିଲି ଆମର ଯୋଉ ଭୋଜି ହୁଏ ନା ଆ ମାନେ ଭାଇ ଭଉଣୀ ଯାହା ଖାଇଥାଉ ବା ଝିଅ ମାନେ ତ ଖାଇଥାନ୍ତି ଖାଇଥାନ୍ତି ମାନେ ଆମର ଯୋଉ ଘରର ସପରିବାର ରହିଲେ ପା ମ ଜଉ କୁହନ୍ତୁ ଆମର ଯୋଉ ଦାଦା ବଡ଼ାପା ଯୋଉ ରହିଲେ ଆଠ ଦଶ ଘର ସମସ୍ତଙ୍କ ଘରେ ରୋଷେ କରିଦବୁ କାହିଁକି କହିଲେ ଟିକେ ସେଦିନ ଯଉଟା କୁହନ୍ତି କି ପରିବାର ଯୋଉଟା କହୁଛେ କି ଆମେ ପାଞ୍ଚ ଜଣ ଦି ଜଣ ରହିକି ଯୋଉ ପରିବାର ରହୁଚୁ ସେଠି କିନ୍ତୁ ଟିକେ ଆଠ ଦଶ ଘରର ଲୋକମାନେ କୁହନ୍ତୁ ବା ଶହେରୁ ଦୁଇଶ ଲୋକ ହେଇଯାନ୍ତି ହେଲା କି ସେଠି ଟିକେ ବଡ ଆକାରରେ ଭୋଜି ହଁ ବଡ ଆକାରରେ ଭୋଜି ଭଳିଆ ହୁଏ ତ ସମସ୍ତେ ସେଠିକି ଯାଆନ୍ତି ଖାଦ୍ୟ ତିଆରି କଲାବେଳେ ମାନେ ପ୍ରସ୍ତୁତ କଲାବେଳେ ରୁହନ୍ତି ତା ସହି ତ ଯଉ ଆମର ଯଉ ହୁଏକି ଦୋଳି ଖେଳିବା ସହିତ ତ ନାଚ ହଉ ଗୀତ ହଉ ବା କିଛି କିଛି ଲୋକ ଅଛନ୍ତି କଣ କରନ୍ତି କହିଲେ ତାସ ଖେଳନ୍ତି। ହେଲା କି ତାସ ହେଲା ଲୁଡୁ ହେଲା ମାନେ ଦୋଳି ଖେଳିବା ସହିତ ସେସବୁ ଜିନିଷ ବି ହୁଏ କାଁଇନା ଧର ଦୋଳି ଦୁଇଟା ପାଂସଟା ଲାଗିଚି ଗୋଟେ ଲୋକ ପିଲା ଖେଳି ଖେଳି କେତେ ସମୟ ଖେଳିବ? ଧର ପୁଅ ପିଲା ମାନେ ହୁଅନ୍ତୁ ସେମାନେ ତ ଆଉ ଝିଅ ମାନଙ୍କର ଖେଳ ଯେହେତୁ ଏଇଟା ପୁଅମାନେ ଟିକେ କମ ଖେଳନ୍ତି ସେମାନେ ତାସ ବି ଖେଳନ୍ତି ଏସବୁ ଏମିତି
ଆଜ୍ଞା। ଆଜ୍ଞା ତ ଆପଣଙ୍କର ଆଜି ରଜରେ କି ପିଠା କଣ ହେଇଥିଲା କେମତି?
ଆଉ ରଜରେ ମୁଁ ସଖାଳୁ ସଖାଳୁ ଆ ସି ଆ ପୋଡ ପିଠା ତ ମତେ ଟିକେ ଏତେ ଭଲ ସେ ମୁଁ କରିପାରେନି। ତାପରେ ଛୋଟ ଛୁଆ ଯେହେତୁ ସମୟ ଦେଇକି ସେଟା ଭଲସେ କରିହବନି ମୋ ମୁଁଆ ପିଠା କରିଥିଲି ତା ସହିତ ଆମର ଚକୁଳି ପିଠା କରିଥିଲି।
ଆଉ ତରକାରୀ ସଖାଳୁ କରିଦେଇଥିଲି ଆଉ ପୁଚୁକି ଚକୁଳି ରେ ତରକାରୀ ଖାଇବାକୁ ଭଲ ଲାଗିବ ବୋଲି କରିଦେଇ ଥିଲି ଆଜ୍ଞା ଆଉ ଆପଣଙ୍କର କଣ ପିଠା ହେଇଥିଲା ଆଜି?
ଆଜ୍ଞା ଆମର ସେଇ ପୋଡ ପିଠା ହେଇଥିଲା ଚକ କୁଳି ପିଠା ହେଇଥିଲା ଆଉ ବାକି ରାତିରେ ଅଲଗା ପିଠା ହବ ଆଉ ଆମ ଅଛି ତ ଆଜ୍ଞା।
କହୁଥିଲେ କି ଆଜି ଆମର ଏଣ୍ଡୁରି ପିଠା ହଉଥିଲା ହେଇଥିଲା। ର ମୁଁ ଜାଣିଛି ଯେତିକି କି ବିଶେଷ କରିକି ଅଷ୍ଟମୀ ଯୋଉ ଅଛି ଯୋଉ ଅଷ୍ଟମୀରେ ପଢୁଆ ହୁଅନ୍ତି ଆପଣଙ୍କ ଆଡେ ଅଛି ନା ନାଇଁ? ସେଇଟା ପର୍ବଟା ଅହଁ ଅ ସ ଅଷ୍ଟମିରେ ଏଣ୍ଡୁରି ପିଠା ଯୋଉ ଟା ଆପଣ କୁହନ୍ତିକି ହଳଦୀ ପତ୍ରରେ ଯୋଉ ପିଠା ହୁଏ। ତାର ଯୋଉ ବାସ୍ନା ହୁଏ ସେଇ ପିଠା ଟା ହେଇଥାଏ। ଆଜି ଜଣେ ମତେ କହିଲେ କି ଆମର ଏଣ୍ଡୁରି ପିଠା ହୋଇଥିଲା ମୁଁ ତ ଜାଣିନି ବାକି ଶୁଣିକି ମୁଁ କହିଲି ହେଇଥାଇପାରେ ଏ ଆ ବାକି
ରଜରେ ତ ପ୍ରାୟତ ଆଜ୍ଞା ରଜରେ ତ ପ୍ରାୟତ ପୋଡ ପିଠା ହୋଇଥାଏ ତ ହଳଦୀ ପତ୍ର ପି ପିଠା ଯୋଉ ଏଣ୍ଡୁରି ପିଠା କହିଲେ ସେଟାତ ଅଷ୍ଟମୀରେ ହିଁ ହେଇ
ଅଷ୍ଟମୀରେ ମତେ ମୁଁ ବି ତ ସେୟଆ ଭାବିଲି ତାପରେ ଏବେ ବି ଆପଣ କୁହନ୍ତୁ ହଳଦୀ ପତ୍ର କହି ଏବେ ମିଳିବ ସେ ପିଠା କରିବା ପାଇଁ ମିଳେ କିି କାଇଁ ମତେ ଏ ବିଷୟରେ ଟିକେ ଜଣା ନାଇ।
ଆଜ୍ଞା ତ ସିଏ ଯଦି କୋଉଠୁ ଲଗେଇଥିବେ କି ବାଡିରେ ଲଗେଇଥିବେ କି ଗାଁରୁ ମଗେଇ ଥିବେ ହଳଦୀ ପତ୍ର ପିଠା ହଳଦୀ ପତ୍ର ମଗେଇଥିବେ ତ ସେଥିରେ ପିଠା କରିଦଉଥିବେ। କିନ୍ତୁ ଏବେ ତ ସାଧାରଣତଃ ବଜାର ବଜାରରେ ଆଜ୍ଞା ତ ବଜାରରେ ଦେଖିବେ ଏବେ ତ ହଳଦୀ ପତ୍ର ମିଳିବନି। ଯେହେତୁ ଏ ମାନେ ତାର ହଳଦୀ ପତ୍ର ପିଠା ତ ମେନ ହୁଏ ଅଷ୍ଟମୀ କି ନା
ଆଜ୍ଞା ଆଜ୍ଞା ଯଉଟା କି ଆମର ସି ଯଉ ସିଶି ଶୀତ ଟାଇମ ରେ ଶୀତ ଟାଇମରେ ମିଳେ। ହଳଦୀ ପତ୍ର ଆଉ ଆପ ଆମ ଆଡେ କଣ କରନ୍ତି ନା ହଳଦୀ ପତ୍ର ଆମର ତ ମାନେ କଣ କହିଲେ ଗାଁ ରେ ଲୋକ ଲଗାନ୍ତିନି। ପ୍ରାୟତଃ ବଜାରରୁୁ ସେଗୁଡା କିଣା ହେଇକି ଆସେ ହେଲା କି ଆଉ ଦେଖିବେ କିଛି ଦିନ ପ ପରେ ରହିଗଲା ପରେ ବି ସେଥିରେ ପିଠା ହୁଏ କିନ୍ତୁ ତାର ବାସ୍ନା ପୁରା ଅଲଗା ତାର କୁହନ୍ତୁ ଆପଣ ଖାଇବେ ଗୋଟେ ପିଠା ଆଉ ଯଦି ଯଦି ସେଇ ପିଠା ଟାକୁ ଏଣ୍ଡୁରିକୁ ଆପଣ ଯଦି କଦଳୀ ପତ୍ରରେ ମାନେ ପ୍ରସ୍ତୁତ କରିବେ ତିଆରି କରିବେ ସେଟା ଏତେ ବାସିବନି କିନ୍ତୁ ଆପଣ ହଳଦୀ ପତ୍ରରେ ବନେଇକି ଖାଆନ୍ତୁ ଥରେ କିନ୍ତୁ ବହୁତ ବଢିଆ ଲାଗିବ ହେଲା କି। ତ ମୁଁ ସେଇ କଥା ଭାବିଲି ବୋଲି ମୁଁ କହିଲି ରଜରେ ହଁ କୁହନ୍ତୁ?
ଆଜ୍ଞା ଆଜ୍ଞା ତ ତାଙ୍କୁ ବହୁତ ବ ବୋଧେ ପସନ୍ଦ ହୁଏ ଅ ଯୋଉ ଏଣ୍ଡୁରି ପି ପିଠା ଖାଇବାକୁ ତ ସେଇ ପର୍ବ ପର୍ବାଣି ଟାଇମ ରେ ବି ଅଲଗା ପିଠା କରେ ତ ଏଣ୍ଡୁରି ପିଠା ବି ମିଶେଇ କରି ଦେଇେଇଥାନ୍ତି ବୋଧେ?
ବୋଧେ କାହିଁ ମୁଁ ସେଇ କଥା ଭାବିଲି ମୁଁ କହିଲି ଆମେ ତ କେବେ ରଜରେ ଏଣ୍ଡୁରି ଟି ପିଠା ପ୍ରସ୍ତୁତ କରି ଖାଇନୁ। ଆମର ତ ସବୁ ଗାଁରେ ପ୍ରାୟ ଲୋକମାନେ ଅଷ୍ଟମୀ ସମୟରେ କରନ୍ତି। ବା ଅଷ୍ଟମୀ ସରିଗଲା ପରେ ଯୋଉଟା କୁହନ୍ତୁ ମାସ ଦୁଇ ମାସ ଯୋଉ ଟାଇମି ରେ କି ହଳଦୀ ପତ୍ର ଟିକେ ଗାଁ ଗହଳି ହଉ ବା ବଜାରରେ ହଉ ମିଳିଥାଏ ସେ ସମୟରେ କରିକି ଖାଏ ଥାନ୍ତି ଆଉ ଏବେ ଆପଣଙ୍କ ଆଡେ ହୁଏ କି ମୁଁ ଯେହେତୁ ଶୁଣିଲି ମୁଁ ଟିକେ ପଚାରିଦବା ମ୍ୟାମ କୁ ଆଉ। ହୁଏ କି କଣ ଆଉ।
ଆଜ୍ଞା ଆଜ୍ଞା ତ ସେଇ ଯାହାକୁ ଭଲ ଲାଗେ ତ ସିଏ ଆଉ ତ କଣ କହିଲେ ପିଠାରେ ହିଁ ତ ପିଠା କେବଳ ପର୍ବପର୍ବାଣୀ ବେଳକୁ ହିଁ ମାନେ ବହୁତ ପସ୍
ଆପଣ ମ୍ୟାଡାମ ଆଉ ଗୋଟେ କଥା ଜାଣିଥିବେ ଯିଏ ଯୋଉମାନେ ଘରର ବାହାରେ ରହୁ ଯଦି ଯୋଉ ପିଲା ମାନେ ବା ବନ୍ଧୁ ପଢା ପଢି ହଉ ବା ପୁଅ ମାନେ ଯୋଉମାନେ କି ଚାକିର କରୁଛନ୍ତି ସେମାନଙ୍କୁ ଟିକେ ଗାଁ ର ଏଇ ଯୋଉ ପିଠା ପ ହଁ ଗାଁ ର ଏଇ ଯୋଉ ପିଠାପଣା ସେମାନଙ୍କୁ ଟିକେ ହଉ ସେଟା ନିଜେ ନିଜେ ଯିଏ ପ୍ରସ୍ତୁତ କରିପାରିଲେ କିନ୍ତୁ ଯୋଉମାନେ ଆପଣ କହିଲେ ହସ ହେଲେ ସେମାନେ କୋଉଠୁ ପାଇବେ କିନ୍ତୁ ଟିକେ ମନ ନିହାତି ସେମାନଙ୍କ ର ବି କଷ୍ଟ ହେଇଥାଏ।
ଆଜ୍ଞା କିନ୍ତୁ ତ ରଜ ଟାଇମ୍ ହଉ କି କିଛି ପର୍ବପର୍ବାଣିୀ ଟାଇମ୍ ହଉ ଛୁ ଟି ମିଳିଥାଏ ତ ସେଇ ଟାଇମ ରେ ବି ପିଲା ଗାଁକୁ ଆସି
ହଁ ଆସି ସାରିଥାନ୍ତି କିନ୍ତୁ ଯୋଉମାନେ ଟିକେ ଧର ଛୁଆ ମାନେ ପାଖାପାଖି ଅଞ୍ଚଳରେ ଥିବେ ହୁଏତ ଆସିପାରନ୍ତି କିନ୍ତୁ ଯିଏ ବାହାରେ ଯୋଉମାନଙ୍କୁ ରହୁଛନ୍ତି ତାଙ୍କୁ କିନ୍ତୁ ଏକୁଟିଆ ରହୁଛନ୍ତି ଯିଏ ଟିକେ ପରିବାର ସହିତ ନଉ ରହୁଛନ୍ତି ତ ପିଠା କରିକି ଖାଇ ଦଉଛନ୍ତି ହେଲା କି କିନ୍ତୁ ଯୋଉମାନେ ଯୋଉ ଏକ ଏକୁଟିଆ ରହୁଛନ୍ତି ବା ସାଙ୍ଗସାଥି ସହିତ ବା ପୁଅ ମାନେ ହେଲେ ସମସ୍ତେ ସେ ତ ଆଉ ପୁଅମାନେ ତ ପିଠା ପଣା କରିବା ଜାଣିିନଥାନ୍ତି ନା। ଆ ନିଶ୍ଚିନ୍ତ ଭାବରେ ଆଜି ରଜରେ ତାଙ୍କର ବି ମଧ୍ୟ ମନ ଦୁଃଖ ହୁଏ ପିଠା ଖାଇବା ପାଇଁ।
ଆଜ୍ଞା ଆଜ୍ଞା ତ ସେମାନେ ବି ବହୁତ ମାନେ ମିସ୍ କରୁଥିବେ କି ଗାଁ ରେ ଥିଲେ ତ ହୁଏତ କିଛି ଏମତି ରଜ ଟାଇମରେ ଯୁ ପିଠା ପଣା ହୁଏ ଖାଇପାରିଥାନ୍ତି। ଆଜ୍ଞା।
ଆପଣ ଅଛନ୍ତି ତ ବାହାରେ ଏ ହଁ ସେ କହୁଥିଲେ କହିଲେ କି ମୁଁ ଗାଁ ରେ ଥିଲେ ଆଜି ପିଠା ଖାଇଥାନ୍ତି ଆଉ ଏଠି ପିଠା ମିଳୁନି ବା କି ପିଠା ଟି କିଏ ବା ତିଆରି କରିପାରିବ ଗାଁ ରେ ମା ଯେମିତି କରିପାରିବ କି ହଁ ଏଠି କିଏ କରିକି ଦବ ସେ ଖାଇବା ଆମକୁ ମିଳିବ। ଚକୁଳି ତିଆରି କରିପାରିବୁ ଏମିତି ସବୁ କୋହୁଥୁଲେ କିନ୍ତୁ ପୋଡ ପିଠା, ମୁହାଣ୍ଡି ପିଠା ଏସବୁ ଆମେ କରିପାରିବୁନୁ। ତ ସେଥିପାଇଁ କି ଗାଁକୁ ଯେତେବେଳେ ଭା ହଁ ଭାଇ ହଁ ଭାଇ ଯେ ତବେଳେ ଆସେ ନା ମୋର ପିଉସୀ କଣ କରନ୍ତି ମାଆ କରନ୍ତି ଯୋଉଟା ଆମର ଆରିସା ପିଠା ର ମାନେ ରଖିକି ଖାଇହବ ସେଇ ପିଠାଟି
ଆଜ୍ଞା ସାଧାରଣତଃ ଏଇଗୁରା ହିଁ ଆଜ୍ଞା। ତ ସାଧାରଣ ଏଇଗୁରା ମାଆମାନେ ହିଁ ବେଶୀ କରିପାରିବେ ମାଆ ହୁଅନ୍ତୁ କି ଜେଜେମା କି ଆଈ ହୁଅନ୍ତୁ ସ୍ ସେମାନେ ପୁରା ବଢିଆ ଭାବରେ କରିପାରିବେ ତ ଯିଏ ବି ଏ ଏକୁଟିଆ ବାହାରେ ରହୁଥିବେ ତ ସେମାନେ ବି ତାଙ୍କୁ କରିବାକୁ ଏରା ବୋହୁତ ମାନେ ଭିଡ ହେଇଥାଏ ତ ସେ କହିବେ କାଇଁ କରିବେ ଏରା ହବନି ତ କାଇଁ କରାହବ।
ସମୟର ଅଭାବ